ହଲୋ
ମା କଣ କରିଥିଲେ ମୁଁ କହିଲି ଦେଖିବା କଣ କରୁଛନ୍ତି କେତେବେଳେ ତ ଲଗେଇ ନଥିଲି ମୁଁ କହିଲ ଦେଖିବା କଣ କରୁଛନ୍ତି ଆଉ ଖାଇ ସାରିଲଣି?
ହଁ ମା ମୁଁ ଖାଇ ସାଇନିଣି ମୁଁ ଶୁଣୁ ଗୋଟେ ମୁଁ ଗୋଟେ ମନ କରିିଥିଲି ଗୋଟେ ତମ ବାହାର କଥା କହିବି ତମକୁ ସାଙ୍ଗରେ ନେଇକି ଦେଖେଇ ଆଣି ବୋଲି ମୁଁ ଭାବିଛି ସେଇଟା କହିମି ଶୁଣ। ଏଇ ଯୋଉ ମା ମୁଁ ଆମେ ଯାଇଥିନୁ କପିଳାସ। କପିଳାସରେ ବାରବାଙ୍କୁଣିମା ବାରଟା ପର୍ବତ ତରେ ଆମର ଅଛନ୍ତି ଚନ୍ଦ୍ରଶେଖର
ଆଜ୍ଞା।
ଗୋଟେ ବାଙ୍କୁଣୀ କି ଗୋଟେ ପର୍ବତ ଗୋଟିଏ ବାଙ୍କୁଣୀ କି ଗୋଟିଏ ପର୍ବତ। ତ ଗୋଟିଏ ବାଙ୍କୁକୁଣୀ କି ଗୋ ଗୋଟିଏ ପର୍ବତ ଏଇଭଳି ମା ବାରଟି ବାଙ୍କୁଣୀଙ୍କି ବାରଟି ପର୍ବତ। ପର୍ବତ ବାରଟି ପର୍ବତ ଉପରେ ଚନ୍ଦ୍ରଶେଖର ଅଛନ୍ତି। ତାପରେ ଅଛି ଅଛନ୍ତି ମା ଆହୁରି ଦି ତିନିମୀ ଟା ପର୍ବତ ଉପରେ ଆଉ ଅଛନ୍ତି କିଏ କହିଲ କାଶୀ ବିଶ୍ୱନାଥ। କାଶୀ ବିଶ୍ଵନାଥଙ୍କୁ ହେଟି ଦର୍ଶନ କରିନୁ କରିବ ଆଉ ତାପରେ ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବା। ସେଇଠି ମା ଆନ୍ଦ ବଜାର ବଢିଆ ଭାବରେ ହଉଛି। ଆନ୍ଦ ବଜାର ଖାଇବା ସେଠୁ ପୁଣି ତାଙ୍କୁ ମାଆ ପାର୍ବତୀଙ୍କୁ ଦର୍ଶନ କରିବା। ଆଉ କପିଳାସ ବୁଲାବୁଲି କରିକି ଆନ୍ଦ ବଜାର କରିକି ଆମେ ଆସିବା କୋଉଠିିକି ନା ଯୋଉ ସାଇ ବାବା ମମନ୍ଦିର ସାଇବାବା ମନ୍ଦିର ସେଠି ଦର୍ଶନ କରିବା। ଦର୍ଶନ କରି ହେଠି ମା ଆନ୍ଦ ବଜାର ବହୁତ ବଢିଆ ଭାବରେ ହଉଛି ତାଙ୍କ ପ୍ରଭୁଙ୍କର କୃପାରୁ ଏତେ ସୁନ୍ଦର ଭାବରେ ଆନ୍ଦବଜାର ହଉଛି। ମୁଁ ତୁମକୁ ସାଙ୍ଗରେ ନେଇମି ତ ଯିବା ସାଙ୍ଗସାଥି ହେଇକି ସେଇଆଡେ ଟିକେ ବୁଲି ବାଲିକି ଦେଖିକି ଆସିବା। ପୁଣି ଯିବା କୋଉଠିିକ ନା ଯୋଉ ଜୋରନ୍ଦା ଗାଦି ଜୋରନ୍ଦା ଗାଧିକି ଯିବା ସେଠି ଅମୁହା ଦେଉଳ ଅଛି। ଅମୁଆ ଦେଉଳ ଅଖଣ୍ଡ ଦୀପ ଜଳୁଚି। ଆଉ ସେଠି ହଉଛି। ଶୂନ୍ୟ ଗାଦି ଦେଖିବା। ଅମୁହା ଦେଉଳ ଦେଖିବା ସୁନ୍ୟ ଗାଦି ଦେଖିବା। ସେଠି ଜୋରନ୍ଦାରେ କେତେ ସୁନ୍ଦର ଭାବରେ ମନ୍ଦିର ବାବାଜୀ ମାନେ ଅ଼ଛ ଅଛନ୍ତି ସବୁବେଳେ ଯଜ୍ଞ ହୁମ ନାମ କୀର୍ତ୍ତନ ଧ୍ୟାନ ଦୁଇଜଣ କରୁଛନ୍ତି ତାଙ୍କର ଧ୍ୟାନ ହଁ ଆଉ ପୂଜା ତାଙ୍କୁ ଠାକୁରଙ୍କର଼଼ ଖଣ୍ଡ ଦୀପ ସେଠି ଦେଖିକି ଖୁସି ବାସି ହେଇକି ଆସିବା ଭୋଉଣୀ କୋଉଠି କି ନା଼ ସେଇଠି ଅଛି ଆଉ ଗୋଟେ଼ ଟିକେ ସପ୍ତ ଶଜିଆ ବୋଲି ଅଛି ସେଇଠିକି ବୁଲି ବୁଲାକି ଆସିବା ଦେଖିକି ନା କୋଉ ଦିନ ବାହାରିବ ତୁମେ ମନସ୍ତା଼ କର ଆଉ ସାଙ୍ଗସାଥି ହେଇକି ଯିବ ଦେଖି ଦୁଖାକି ଆସିବ ମୁଁ ସେ ଜେଗା ଦେଖିଛି ତୁମକୁ ସବୁ ବୁଲେଇ ବାଲେଇକି ଦେଖିମି ତା କୋଉଦିନ ବାହାରିବ କୁହ?
ହଁ ଆମ ଆମେ ତ ଏ ବର୍ଷ ନୁହ ଆର ବର୍ଷ ସବୁ ପରିବାର ମିଶିକି ଆମେ ବି। ସେମିତି ଯାଇଥିଲୁ କପିଳାସ ଯାଇଥିଲୁ ଆଉ କପିଳାସ ତ ବାର ବାଙ୍କରେ ତ ଏତେ ପା ଜାଣିଥିବେ ଆଉ ଚଢିକି ଯାଇ ହଉନି ଏଟା ତ ବାରବାଙ୍କ ତ ସୁବିଧା ହେଲାଣି ଯେ ସମସ୍ତେ ଗାଡିରେ ପଳଉଚନ୍ତି। ଆମେ ସେମିତି ଗାଡିରେ ଯାଇଥିଲୁ ଗାଡି ରଖିକି ସେମତି ପୂଜା କଲୁ ଯାଇଁକି ମନ୍ଦିରରେ଼ ବ ପହଞ୍ଚିଲୁ ମନ୍ଦିର ତ ବହୁତ ଜାମ୍ ହେଇଥିଲା ଏ ଯେହେତୁ ଜାମ୍ ହେଇଥିଲା ସବୁ ଟିକେ ଲାଇନ କରି କିନ୍ତୁ଼ ଭଲ ଭିତରେ କିନ୍ତୁ ସମସ୍ତେ ଯାଇଁକି ଦର୍ଶନ କରିକି ଠା ଠାକୁରଙ୍କୁ ଛୁଇଁ ପାରିବ ସେଇଟା ଗୋଟେ ବଡ ସୌଭାଗ୍ୟ କଥା ଠାକୁରଙ୍କୁ ଯେମିତି ଟିକେ ଛୁଇଁକି ଦର୍ଶନ କରିବ ଟିକେ। ଛୁଇଁଲେ ଟିକେ ମନ ଟା ବହୁତ ଖୁସି ଲାଗେ ଠାକୁରଙ୍କୁ ଯେତେବେଳେ ହାତ ମାରିକି ଜୁହାର ହବ। ସେଠି ବି ଟିକେ ଭଲ୍ ଲାଗେ ଆମେ ବି ସମସ୍ତେ ପରିବାର ଲୋକ ଯାଇଥିଲୁ ଆର ବର୍ଷ ଯାଇଥିଲୁ। ସବୁ ଯୋଉ ବାର ବାଙ୍କରେ ଗାଡିରେ ଯାଇଥିଲୁ ଗାଡିରେ ଯାଇଁକି ନୁ ଠା ଠାକୁରଙ୍କୁ ଦର୍ଶନ କରିଥିଲୁ ଦର୍ଶନ କରି କି ସେଠି ପ୍ରସାଦ ପାଇଥିଲୁ ପ୍ରସାଦ ବି ବହୁତ ଭଲ୍ ଲାଗେ ଆଉ ସେଠି ଦେଖିଥିବେ ବହୁତୁ। ମାଙ୍କଡ ଅଛନ୍ତି ଆଉ ଭୋଗକୁ ତ ଯଦି ନ ଲୁଚେଇକି ଆଣି ବେ ଲୁଗା ତଳେ ଲୁଚେଇକି ଆଣିବାକୁ ପଡିବ ନହେଲେ ସେମାନେ ସବୁ଼।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
ଛଡେଇକି ନେଇଯାନ୍ତି ଆମର କଣ ନା ମୋ ଦିଦି ଯେ ସେ ଜାଣିନଥିଲେ ସିଏ ସେମିତି ଧରିକି ଆସି ଥିଲେ ହେରି। ଆଉ ସେ ଧରିକି ଆସିଲା ପରେ ସେ କଣ କଲା ନା ମାଙ୍କଡ ଥିଲା ସେ ସେଇ। ପାହାଚ ପାଖରୁ ହିଁ ଭୋଗ ଜରି ଧରିକି ପଳେଇଲା ଆଉ ଆମେ ବି ଘରକୁ ଆଉ ଆଣି ପାରିଲୁନି ଭୋଗ। ତାପରେ ଏଠୁ କିଣିକି ଅଲଗା ଭୋଗ ସେ ବାବାଙ୍କୁ ଦେଇଥିଲୁ ସେ ନେଇକି ପୂଜା କରିଦେଇ। ଥିଲେ ପୂଜା କରିକି ଏଠୁ ଆମେ ତାଙ୍କଠୁ ଆଣିକି ଏଠୁ ତାପରେ ମୋ ବୋଉ। କଣ କଲା ନା କାନି ତଳେ ଘୋଡେଇକି ଏଠୁ ଆଣିଲା ଦେଖିବେ ସେଠୁ ବହୁତୁ ମାଙ୍କଡ ଆଉ ବାଟରେ ଗଲା ବେଳୁକୁ ବି ସେ ମାଙ୍କଡ ରାସ୍ତାରେ ବହୁତୁ ଥିଲେ କଦଳୀ ନେଇଥିଲେ ମୋ ବାବା କିଣିକି। ସେ କଦଳୀ ସବୁ ଦେଇଥିଲେ ମାଙ୍କଡ ମାନେ ବହୁତୁ ତ ମାଙ୍କଡ ଏତେ ମାଡ ଗୋଳ ହେଇକି ଆସିକି ଖାଇଲେ। ରାସ୍ତା କରେ ବି ଦେଖିଥିବେ ବହୁତୁ ଲୋ କ ଯାଉଛନ୍ତି କପିଳାସ ଦର୍ଶନ କରିବାକୁ ସମସ୍ତେ ବି ସେ ମାଙ୍କଡ ମାନଙ୍କୁ ଖାଇବାକୁ ଦିଅନ୍ତି ଯେତଳେ। ଏଇ କୋରୋନା ଟାଇମ ରେ ତ ଦେଖିବେ ବନ୍ଦ ହେଇଗଲା ଆଉ କେହି ଯାଇଁକି ପୂଜା ପାଠ କରିପାରିଲେନି କି ଲୋକ ତ କୁଆଡେ ବି ଘରୁ ବାହାରିକି ଯାଇ ପାରନ୍ତି ନି ଆଉ ସେ ମା ମାଙ୍କଡ ବି ବହୁତୁ ଗାଁ ଭିତରକୁ ବି ପଶି ଯାଇଥିଲେ କାରଣ କଣ ପୂଜା ପୂଜିି କଲେ ସେ ଭୋଗରାଗ ସେମାନେ ଖାଇବାକୁ ପାଉଥିଲେ ଆଉ ଯେହେତୁ କେହି ଦି ଗଲେନି ଆଉ ସେ ଯେମିତି ନ ଖାଇଲେ ଗାଁ କୁ ଆସନ୍ତି ହେରି ରାସ୍ତା ଉପରେ ବି ବସନ୍ତି କି ଆମର ସେତ ବେଳକୁ ମୋ ଭାଇ ସେମାନେ କଣ କରନ୍ତି ନା ଦି ତିନି ଜଣ ଏମିତି ସାଙ୍ଗ କିଏ ବେଶୀ ଲୋକ ତ ତମେ ହେତଳେ ଯାଇପାରିବେନି ଆଉ ସେ ଦି ତିନି ଜଣ ଏମିତି ସାଙ୍ଗ ହେଇ କି କଦଳୀ ଆଉ କମଳା ଏମିତି ନେଇକି ସେ ସପ୍ତାହରେ ଯାହାହେଲେ ଦିଥର ଯିବେ। ଯାଇଁକି କପିଳାସ ରାସ୍ତାରେ ମାଙ୍କଡ ମାନଙ୍କୁ ଖାଇବାକୁ ଦେଇକି ଆସନ୍ତି ଆଉ ଆପଣ ମା ଯୋଉ ଯାଇ ଯାଇଥିଲେ ମାଙ୍କଡ ମାନଙ୍କୁ ଖାଇବାକୁ ଦେଇଛନ୍ତି।
ମା ମୁଁ ଆମେ ପା ଖାଇ ବସିଥିନୁ ଆନନ୍ଦ ବଜାର। ଆମେ ଅଧା ଖାଇ ଚୁ କୁଆଡୁ ସେ ବ୍ରାହ୍ମଣ ନନା ବାଡି ଧରିକି ସେ ଠିଆ ହେଇଥିଲେ। ଆମେ ଖାଇନୁ। ସେଠି କୁଆଡେ ଟିକେ ବ୍ରାହ୍ମଣ ନନା ସେଇଠି ଦି ହାତ ଦୂରକୁ ପଳେଇଛନ୍ତି। ଏତେ ଚିତ୍କାର ଚିଲା ମାଇଲେ ସେ ଦଳକ ଯାକ ମାଙ୍କଡ ଯେ ମା ମୋ ଥା ମୋ ପ୍ଲେଟରୁ ସେ ଖାଦ୍ୟ ଟା ରେ ଉଁ ବିଞ୍ଚି ବୁଞ୍ଚା ଖାଇଦେଲେ। ଛଡେଇକି ଆଉ ଯୋଉ ଆମ ଶୟାଣି ଖାଉଛନ୍ତି ତା ତାଙ୍କର ବିଲି ବିଲା କରି ବିଞ୍ଚିକିନା ଖାଇଦେଲେ। ଏତେ ଆନନ୍ଦ ନାଗିଲା ହଜାର ହଜାର ମାଙ୍କଡ ପ୍ରଭୁଙ୍କ ପାଖରେ। ଖାଲି ଯୋଉଠି ପୂଜା ପାଉଛନ୍ତି ପ୍ରଭୁ ସେଠି ଖାଲି ନୁଚୁକାଳି ଖେଳୁ ଧାଇ ଯାଉଛନ୍ତି ପଳେଇ ଆଉଛନ୍ତି ଆଉ ଦାନ୍ତ ଗିରି ମେନେ ହଉଛନ୍ତି କେତେ ମାଙ୍କଡ ମୁ ଦେଖିକି ଏଡେ ଆନନ୍ଦ ଏଡେ ଖୁସି ଲାଗିଲା। କହିବା କଥା ନାଇଁ ଏତେ ମାଙ୍କଡ ହଜାର ହଜାର ମାଙ୍କଡ ଆମେ ବିସ୍କୁଟ ନେଇଥିଲୁ ଘରୁ ତାଙ୍କୁ ହେଟି ଦେଲୁ ସେ ଖାଇଲେ ସେ ସବୁରା ତ ଧାଇଁ ଆସୁଛନ୍ତି ଦି ଜଣ ନେଲା ବେଳୁ ଆଉ ଚାରି ଜଣ ମାଡଗୋଳ ନେଇ ଯାଉଛନ୍ତି। ସେଠୁ ଆମ ପୁଅ ପରା ଯୋଉ ଦିନ ଯାଏ କଟକ ଏଇଠୁ ପିଜୁଳି ନବ ପଲିଥିନିଏ ଆଉ ଯୋଉ ବିସ୍କୁଟ ଚାରି ପାଞ୍ଚ ପକେଟ ସେଇ ମାଙ୍କଡଙ୍କ ପାଇଁ ଘରୁ ନେଇକି ଯାଏ ସିଏ ହେଠି ତାଙ୍କୁ ଦିଏ ସେ ଖାନ୍ତି। ଏତେ ମାଙ୍କଡ ଏତେ ଚାଲାକି ଏତେ ସେ ମାଙ୍କଡଙ୍କର ପ୍ରଭାବ ଭାବ ଭାରି ଗୋଟେ ଖୁସି ନାଗେ ଏତେ ମାଙ୍କଡ ହ ହଜାର ହଜାର ମାଙ୍କଡ ତାଙ୍କୁ ହିଁ ଦେଖିକି ଆନନ୍ଦ ନଗେ ଖୁସି ନାଗେ ପ୍ରଭୁ ସେଇମାନଙ୍କୁ ହିଁ ଗଣ ମନରେ ରଖିଛନ୍ତି ତାଙ୍କ ପ୍ରଭୁଙ୍କୁ ସିଏ ଶ୍ରଦ୍ଧା ବହୁତ ସିଏ ତ ଚନ୍ଦ୍ରଶେଖର ତାଙ୍କୁ ବହୁତ ଖୁସି ସେ ମାଙ୍କଡ ରହିଛନ୍ତି। ସେ ପା ଅନ୍ତରୟାମୀ ପ୍ରତ୍ୟକ୍ଷ ଠାକୁର ତାଙ୍କୁ ସବୁ ଜଣା ସେ ଏଇରାକୁ ରଖିଛନ୍ତି ପ୍ରଭୁ ଆନନ୍ଦ ହବା ପାଇଁ ଆଉ ଲୋକ ବି ଆନନ୍ଦ ହଉଛନ୍ତି। ପ୍ରଭୁ ବି ଆନନ୍ଦ ହଉଛନ୍ତି କେତେ ମାଙ୍କଡ ସେଇ ଯୋଉ ଗଲ ଆମେ ବିଶ୍ୱକାଶୀ କାଶୀ ବିଶ୍ଵନାଥଙ୍କ କତି କି ଗଲା ବେଳକୁ ମା ସେ ସେଠି ପା ଆମର ଆମ ବେଗ ଟା ଟାଣିିନେଲେ ଉପରୁ ଆମେ ପାଛ ଉପରେ ସେ ବ୍ୟାଗ ଟାଣି ନେଲେ ଏତେ ମାଙ୍କଡ
ହଁ ବା ଆମେ ସେମିତି ଯୋଉ ଦର୍ଶନ କରିକି ଯାଇଥିଲୁ ବା ପୂଜା କରିକି ଭୋଗ ବି ଘରକୁ ଆଣିପାରିଲୁ ଆଉ ମୋ ଦେଇ ତ ଜାଣିନଥିଲା ସେ ଧରିକି ହାତରେ ପଳେଇ ଆସୁଥିଲା ସିଏ କହିଲା ମାଙ୍କଡ ତ ହଁ ଆଉ କଣ ଆସିବେ ଏତେ ସାରା ଲୋକ ଅଛନ୍ତି ଆଉ ସିଏ ତ ସିଏ ତ ସେଇଠି ତ ଦେଖିଦ ଗଦା ଗଦା ମାଙ୍କଡ କୋଉଠି ଥିଲା ଦୌଡିକି ଆସିକି ଛଡେଇକି ନେଇଗଲା ସେଠୁ ଆଉ ଭୋଗ ଆଣି ପାରିଲୁନି ଏଠୁ ପଛରେ ଭଉଣୀ ଯାଇକି ବାପା ଯାଇକି ତାଙ୍କର ଭୋଗ କରିକି ଏଠୁ ବୋଉକୁ ଦେଇକି ଥିଲେ ବହୁ ତାର ସେଇ କାନି ତଳେ ତ ଦେଖିବେ ପ୍ରାୟ ଲୋକ ସବୁ କାନି ତଳେ ଘୋଡେଇକି ଆଣନ୍ତି ଆଉ ନହେଲେ ଏତେ ମାଙ୍କଡ, ଅ ସେଠି ଆଉ ମୋବାଇଲ ଫୋବାଇଲ ମୋବାଇଲ ରେ ବି ଦେଖୁଥିବେ ଯଦି ଥା ହୁଅନ୍ତୁ କି ଫଟ ଉଠାନ୍ତୁ, ସେଠି ତ ନେଟୱାର୍କ ଆସନି କିନ୍ତୁ ଯଦି ଫଟୋ ଉଠାଉଥିବେ ତା ମୋବାଇଲ ବି ସେ ଛଡେଇକି ନେଇଯିବେ।
ବା ଏଠି ତ ବୋ ବହୁତ ମାଙ୍କଡ ଅଛନ୍ତି। ଆଉ ଖାଇବା ପାଇଁ ସେ ସବୁ କଣ, ସେମାନେ ଭାବନ୍ତି ଖାଇବା ପାଇଁ ସେ ସବୁ କଣ ଜରିରେ ନେଇ ସିଖିଛନ୍ତି ବୋଲି, ସେମାନେ ଛଡେଇକି ନେଇଯାନ୍ତି ଆଉ ଠାକୁରଙ୍କର ଦର୍ଶନ ଟା ତ ସେଠି ଯେତେବେଳେ ଆପଣ ଯାଇଁ ଯାଇଁ କି ଠାକୁରଙ୍କୁ ଦର୍ଶନ କରିବା ସେଟା ତ ବହୁତ ଗୋଟେ ଜଣେ କୋଟି ପୁଣ୍ୟ କରିଥିଲେ, ସେ ଦର୍ଶନ ମିଳେ। ପ୍ରଭୁଙ୍କର, ଆଉ ଜାଗରକୁ ତ ସେଠି ଏତେ ଭିଡ଼ ଯେ ଲୋକାଲ ଲୋକ ବି ଏତେ ଏମିତି ଯାଇପାର ମାନେ ଦି ଦିନ ଆଗରୁ ମୋ ଭାଇ ଏରିକା କଣ କରନ୍ତି, ତା ସେଦିନ ପୁରା ଭୋରୁ ଉଠିକି ଯାଆନ୍ତି ଆରି ସେଠି, ସେଠି ଖାଇବା ତ ସେଠି କହିଦିଅନ୍ତି ନନା ମାନେ ତାଙ୍କର ଚିହ୍ନା, ସେମାନେ ତାଙ୍କୁ ଖାଇବା ଦିଅନ୍ତି। ସେ ତ ପୁରା ଭୋରୁ ଯାଇକି ଯେ ଥିବେ ଯେ ତା ପରଦିନ ସକାଳୁ ଯାଇକି ଆସନ୍ତି, କାରଣ ଏତେ ଲୋକ ଯେ ସେ ଗୋଟେ ଜାଗା ହିଁ ମିଳେନି, ଆଉ ଦୁ ଗାଡ଼ି ମଟର ତ ଯିବା କଥା ଲୋକ ଚାଲିକି ବି ଆଉ, ଯିବାକୁ ବି ଏଠି ଏତେ ଆଉ ଜାଗା ରୁହେନି, ସେଠି ତ ସବୁ ଏଇ ଚାରି ପାଖର ଲୋକ୍ ଅ ବହୁତ ଲୋକ ଯାଇକି କପିଳାସରରେ ଜାଗର ଜଳାନ୍ତି ଆମେ କିନ୍ତୁ ଏତେ ଜାମରେ କେବେ ଯାଇପାରିନୁ। ସେଇଟା ଗୋଟେ ଇଚ୍ଛା ଅଛି କେବେ ଜାଗରରେ ଯାଇକି, କପିଳାସରେ ଚନ୍ଦ୍ରଶେଖରଙ୍କ ପାଖରେ, ଏ ଟିକେ ଦୀପ ଜାଳିବାକୁ, ହେଲେ କେବେଟା ସମ୍ଭବ ହବ ସେଟା ଭଗବାନଙ୍କ ଉପରେ। କାରଣ ଏତେ ଜାମ୍ ହୁଏ, ଯେତେ ଯାଇ ହୁଏନି, ଆଉ ରଜ ସଂକ୍ରାନ୍ତିରେ ବି ସେମିତି ଜୋରେ ଭିଡ଼ ହୁଏ। ଆମେ ଥରେ ଯାଇଥିଲୁ ଯେ -ବାର ବାଙ୍କରୁ ଫେରିିକି ଆସିଥିଲୁ ସେଠୁ ପୋଲିସ୍ ବାଲ ମାନେ ଯୋଉ ବାର ମାଙ୍କ ଏଗାର ବାଙ୍କ ରୁ ପଠେଇଦେଲେ କହିଲେ ନାଇଁ, ଏଠି ବହୁତ ଜମ୍ ଅଛି ଆଉ ଭିତର କୁ ଗାଡ଼ି ଯାଇ ପାରିବନି ଆଉ ଆପଣ ଯଦି ଚାଲିକି ଯିବେ ଯାଆନ୍ତୁ। ଯେହେତୁ ମୋ ଦେଇ ର ଗୋଟେ ଛୋଟ ଛୁଆ ସେ ଆଉ ଆମେ ଚାଲିକି ତ ଯାଇପାରିଲୁନି ସେଥିପାଇଁ ସେ ଠୁ ଫେରି ଆସିଥିଲୁ ରଜ ପରେ ଆମେ ଯାଇକି ଠାକୁରଙ୍କର ଦର୍ଶନ କରିଥିଲୁ ଆଉ ଠାକୁରଙ୍କ ପାଖକୁ ଯଦି ସେ ଯାଇକି ଦର୍ଶନ ନ କରିବେ ଆଉ କଣ, ଏଠି ଭଲ ଲାଗିବ କି ତାପରେ ସେଠି ଯେମିତି କପିଳାସରେ ଦର୍ଶନ ସାରିକ ଇଏ ଆସିକି ଆପଣ ସେଠି ଦେଖିଥିବେ ସାଇ ମନ୍ଦିର ଅଛି ଟିକେ ଆଗକୁ ସେଠି ସାଇ ମନ୍ଦି ମନ୍ଦିର ଗଲେ ବି ସେଠି ଭଲ ଲାଗିବ ଆହୁରି ଶାନ୍ତି ଲାଗିବ ସାଇ ମନ୍ଦିରରେ ଯିବେ ପୁରା ସେଠି ଗ ମାନେ ମୁଁ ଏଠି କେବେ ଅଙ୍ଗୁୁର ଗଛ କେବେ କୋଉଠି ଦେଖିନଥିଲି କିନ୍ତୁ ସେ ସାଇ ମନ୍ଦିର ରେ ଅଛି ଅଙ୍ଗୁର ଗଛ। ଆଉ ଯୋଉ ଗିରି ଗାଈ କୁହନ୍ତି ସେମିତି ବଡ଼ ବଡ଼ ଦିଟା ଗାଈ ରଖିଛନ୍ତି। ଆଉ ଠାକୁରଙ୍କ ର ଆନନ୍ଦ ବଜାର ଅଛି ଆପଣ ଏଠି ପ୍ରସାଦ ଖାଇବେ ବହୁତ୍। ଭଲ ଲାଗିବ ଆମେ ସେଠି ପ୍ରସାଦ ଖାଇଥିଲୁ ଖାଇକି ହେଟୁ ଫେରିଥିଲୁ ବହୁତ ଭଲ। ଭଲ ଲାଗେ ଠାକୁରଙ୍କ ପାଖକୁ ଗଲେ ଦେଖିବ ଟିକେ ମନରେ ଶାନ୍ତି ଲାଗେ ଘରର ଯେତେ ବି ଚିନ୍ତା। ଚିନ୍ତା ଥାଉ ଯାହା ଥାଉ ଯେତେ ଇଏ ଥାଉ ମନକୁ ଟିକେ ଭଗବାନଙ୍କ ପାଖକୁ ଗଲେ ଟିକେ ମନ ଶାନ୍ତ ନ୍ତି ଲାଗେ ଆଉ ଭଲ ଲାଗେ। ସେଇ କପିଳାସ ଗଲେ ତ ସେଇଠିକି କପିଳାସ ଯିବେ ଏଥରେ ଯେତେବେଳେ ଯିବେ ବି ସେଇ ସାଇ ମନ୍ଦିର ସେଇ ପା ଖରେ ଓ ଅଳ୍ପ ବାଟ। ସେ ଅଳ୍ପ ବ ସାଇ ମନ୍ଦିର ଯାଇକି ଦର୍ଶନ କରିବେ ବହୁତ ଭଲ ଲାଗିବ ହଉ ମା ମୁଁ ଏବେ ଟିକେ ରଖୁଛି ମୁଁ ବ୍ୟସ୍ତ ଅଛି। ଆଉ ଟିକେ ପରେ କଲ୍ କରିବି।
ହଉ ହଉ ହଉ ରଖ।